ହ୍ୟାଲୋ।
ହ୍ୟାଲୋ ଆଜ୍ଞା ମୋ କଥା ଆପଣ। ଭଲ୍ ସେ ସୁଭା ଯାଉଛି। ମୋ କଥା ଆପଣଙ୍କୁ ସ୍ପଷ୍ଟ ଶୁଭ ଯାଉଛି।
ହଁ ହଁ।
ଆଚ୍ଛା କଣ କରୁଛନ୍ତି। ହ୍ୟାଲୋ।
ଆଜ୍ଞା।
କଣ କରୁଛନ୍ତି କହୁନାହାନ୍ତି। ବ୍ୟସ୍ତ ଅଛନ୍ତି କି ଆପଣ।
ନାଇଁ ନାଇଁ ଆଜ୍ଞା କୁହନ୍ତୁ।
ନାଇ ଆପଣ ଫୋନ କରିଥିଲେ ତ କଣ ମୋ କଥା ମନେ ପଡିଲା ନା କଣ।
ଆଜ୍ଞା ପଚାରିବା ପାଇଁ ଫୋନ କରିଥିଲି। ପିଲାଙ୍କର ଖାଦ୍ୟ ପିଲାଙ୍କର ଖାଦ୍ୟ କେମରି ପ୍ରସ୍ତୁତି କରାଯାଏ।
ଆଛା ପିଲାଙ୍କ ଖାଦ୍ୟ କେମିତି ପ୍ରସ୍ତୁତ କରାଯାଏ ମୁଁ ଆପଣଙ୍କୁ କହିବି। ମୁଁ ଭାବୁଥିଲି ମୁଁ ଟିକେ ଆ। ଆପଣଙ୍କୁ ଶିଖେଇବି।
ନାଇଁ ଆପଣ କୁହନ୍ତୁ ମୋର ଛୋଟ ପିଲା ଅଛି ନା ଆପଣ ମୁଁ କେମିତି ରହୁଛି ଆପଣ କେମିତି ରହୁଛନ୍ତି ମାନେ।
ଆଛା ହଁ ହଁ ସମଜ ଭ। ଜ୍ଞାନ ଟା ରହିବା ଦରକାର ନାଇଁ କି।
ଆଜ୍ଞା।
ଁ ସେମିତି ଚୁଡ ଗୁଣ୍ଡ ଶିଖିଛି ଆଉ କେମିତି କଣ ସବୁ ପକେଇକି କରନ୍ତି ସବୁ ପାଞ୍ଚ ପ୍ରକାର ଜିନିଷ ୋଲା ପକାନ୍ତି ଚାଉଳ ଚାଉଳ ଭାଜିକି ପକାନ୍ତି ଆଉ ଆଉ ଗୋଟେ କଣ ପକାନ୍ତି ଆ। ଆମର ମୁଗକୁ ବି ଭାଜିକି ପକାନ୍ତି ଚୁଡାକୁ ଚୁଡା ଆଉ କାଜୁ ଆଲମଣ୍ଡ ଆଉ ଆମର ଏ ସରି କହିଥିଲ ଆଲମଣ୍ଡ ଯୋଉଟା ପିସ୍ତା ଆମର ଓଡିଆରେ କୁହନ୍ତି। ପିସ୍ତାବାଦାମ ଏ ସବୁ ଭାଜିକି। ଏ ଆଉ ଆମର ଆଉ ଗୋଟେ ବି ଆସୁଛି ନା ମନେ ପଡୁନି ଏମ ସବୁ ଭାଜିକି ଗୁଣ୍ଡ କରିକି ଛୁଆ ମାନଙ୍କ ପାଇଁ ଆମ ଚୁଡା ଗୁଣ୍ଡ ତିଆରି କରେ ଆଉ। ଅ ଆଉ ଛୁଆ ମାନଙ୍କୁ ତମେ ଦେଖକୁ। କହିଲ ଛୁଆ ମାନେ କି କଣ ସବୁ କେମିତି କଣ ଖାଇବେ ମାନେ। ଆଉ ଚୁଡାମୁଡା ବ୍ୟତୀତ ଆଉ ତମେ ଛୁଆଙ୍କୁ କଣ ସବୁ ଖାଇବାକୁ ଦିଅ।
ଅଉଁ ଆମେ ଦେଇପାରିବା ହଉଛି ହେଡା କୁହନ୍ତି। ଚାଉଳ ଉଷ୍ନା ଚାଉଳ ତାକୁ ମାନେ ପାଣିରେ ଭେଦେଇକି ତାକୁ କ୍ଷୀରି କରିକି ତାକୁ ବାଟି ଖୀରି କରିକି ତାକୁ ଦେଇପାରିବା। ଆଉ ଦଲି
ହଁ ଡଲିଆ ଗୋଟେ ଅଛି କଣ ମାଣ୍ଡିଆ ମେ ଛୁଆର ଦେହଟା ସୁସ୍ଥ ରହିବ ଆଉ ଆଉ। ଆଜିକାଲି ସେ ସବୁ ଯାହା ସବୁ କେମିକାଲ ଜିନିଷ।
ଫାଷ୍ଟ ଫୁଡ କୁ ଟିକେ ଦୂରେଇ ରଖିବା। ଘରେ ସେରାଲାକ୍ସ ବନେଇକି ଦବା।
ଆଚ୍ଛା ଆଉ ଆପଣ ଛୁଆଙ୍କୁ ସବୁ ଫଳ ସବୁ ଦିଅନ୍ତି ମାନେ
ଆଜ୍ଞା ଆ ଆପେଲ ଆପେଲ ଯୁଁ ୱା ୱାନ ଇୟର ପିଲାଙ୍କୁ ଆପେଲ ସିଝେଇକି ମାନେ ସେଓ ସିଝେଇକି
ଆଜ୍ଞା ଓଡିଆରେ କୁହନ୍ତୁ ଆଜ୍ଞା।
ତାକୁ ଦେଇପାରିବା। ହୁଁ ଆଉ କ?
ହଁ ଆଚ୍ଛା ଆଉ ଆଜି ରୋଷେଇ କଣ କରିଥିଲେ?
ଆଜି ଭାତ ହେଇଚି ଡାଲମା ହେଇଚି ଶାଗ ଭଜା ହେଇଚି ମଞ୍ଜାରାଇ ହେଇଚି।
ଆଚ୍ଛା ମୁଁ ଡାଲମା ଟା କେମିତି ହୁଏ ଶିଖିନି ଯେ ମତେ କହିଲେ ଡାଲମା କେମିତି ହୁଏ? କୋଉ କୋଉ ପରିବା ସବୁ ପଡେ ଆଉ କେମତି କଅଁ ଟିକେ ମତେ ଟୋଟାଲ ପ୍ରୋସେସ କୁହନ୍ତୁ ଯେମିତି ରାନ୍ଦିବି ଚୁଲିରେ ଆମର କରନ୍ତି।
ହୁଁ ହାଣ୍ଡି ଚୁଲି ଲଗେଇକି ହାଣ୍ଡିରେ ପାଣି ଦେଇକି ବସେଇବେ। ଯାଇ ପକେଇବେ ମୁଗଯାଇ ପକେଇ ପାରନ୍ତି ଆପଣଙ୍କର ହରଡ ଯାଇ ଯଦି ପସନ୍ଦ ଆପଣ ହରଡ ଯାଇ ବି ପକେଇ ପାରନ୍ତି ତାପରେ କଖାରୁ, ଅମୃତଭଣ୍ଡା, ସାରୁ, ଆଳୁ ବାଇଗଣ, କଦଳୀ ସବୁ ଟିକି ତାକୁ ଧୋଇଧାଇକି ତାକୁ ପକେଇବେ ହଳଦୀ ଲୁଣ ପକେଇକି ସିଝେଇକି ତାପରେ ତାକୁ ସିଝି ଗଲା ପରେ ତାକୁ ଛୁଙ୍କ ଦେବେ।
ଛୁଙ୍କରେ କଣ କଣ ଆପଣ ବ୍ୟବହାର କରନ୍ତି?
କିଏ ତେଲ ଦେଇପାରେ କିଏ ଘିଅ ଦେଇପାରେ। ଫୁଟଣ ଦେବେ ଲଙ୍କା ଦେବେ। ଯଦି ଆପଣ ବିନା ପିଆରସୁଣରେ ଚାହୁଁଛନ୍ତି ତାହେଲେ ସେମିତି ଖାଲି ଫୁଟଣ ଦେଇକି ଛୁଙ୍କ ଦେଇପାରିବେ ଯଦି
ଆପଣ ମତେ ପିଆରସୁଣ ଶିଖାନ୍ତୁ ତାପରେ ସାଧାବି ଶିଖେଇବେ।
ଯଦି ପିଆଜ ଦେବାକୁ ଚାହୁଁଥିବ ପା ସେ ଫୁଟଣ ହେଇ ସାଇଲା ପରେ ପିଆଜ ଦେବେ ତାପରେ ଡାଲମାକୁ ଢାଳିଦେବେ ଯୋଉ ସିଝା ହେଇଥିବ ଯାଇ ପରିବା ତାକୁ ଢାଳି ଦେବେ। ଅଦା ରସୁଣ ଉଁ ଦିଆ ହୁଏନା ଆମର ଏପଟେ ଦିଆ ହୁଏନା। ଆପଣଙ୍କ ଚଏସ୍ ସେଟା ଯଦି ତା ଆପଣ ଦେବାକୁ ଚାହିଁବେ।
ଆଚି ମୋ ପସନ୍ଦ ହେଲେ ମୁଁ ପକେଇ ପାରିବି ଆଉ।
ପ୍ରାୟେତ ପଡେନା। ଡାଲମାରେ ପିଆଜ ଯୋଉ ପିଆଚ୍ ପଡେ, ରସୁଣ ଅଦା ପଡେନା ରସୁ ଅଦା ଟା ଛେଚା ହେଇକି ପଡେ ସିଝା ହେଲା ବେଳେ।
ହଁ, ହଁ ମୁଁ ସେଇ କଥା କହୁଥିଲି ଆଚ୍ଛା ହଁ, ହଁ କିଏ କେମିତି କଅଁ କରନ୍ତି ଆଉ।
ଅଁ।
ଆଉ ଗୁଣ୍ଡ ଗୋଟେ କଣ ପଡେ, ଡାଲମାଲରେ ଗୋଟେ ସେ
ଜିରା ଲଙ୍କା ଗୁଣ୍ଡ ଟା ଲାଷ୍ଟରେ ଛୁଙ୍କ ହେଇ ସାଇଲା ପରେ ଜିରା ଲଙ୍କା ଗୁଣ୍ଡ ଟା ଲାଷ୍ଟରେ ଦେବେ ଆଉ।
ଆଚା-ଆ ଆପଣ ଯାହାହଉ ଡାଲମାଟା କେମିତି ତିଆରି ହବ, ସି ଶିକେଇଦେଲେ। ସବୁବେଳେ ଗୋଟେ ଗୋଟେ ଟାଇପ୍ର ସି ମାନେ ସବୁ ସବୁଆଡେ ଗୋଟେ ଗୋଟେ ଉଁ ପ୍ରକାରର ତିଆରି ହଉଚି।
ଓଡିଶା ଷ୍ଟାଇଲରେ ଛତୁ ଆପଣ ବନେଇବା ଜାଣିଚନ୍ତି, ବେସରଟା ଜଉ।
ଛତୁ ବେସର! ଆଁ ବଟମ ଛତୁ ନା ସେ ଯୋଉ ଆମଁ
ପାଳଛ
ପାଳଛତୁ ଆମ ଓଡିଶାର ସତୁ।
ସେଟା ବେଶରଟା କେମିତି ହୁଏ? ମ ତେ ଟିକେ ଶିଖେଇଦେବେ।
ଅତୁ ବେସର।
ଆଜ୍ଞା।
ମୁଁ ସେମିତି ଶିଖିଛି, ଆଉ ଛୋଟ ମୋଟ ରୋଷେଇଆ ମୁଁ ଶିଖିଛି। ଆପଣ ଯେତି କହୁଛନ୍ତି, ମୁଁ ଏମିତି ମୋ ଯେତିକି ନଲେ, ମାନେ ଯେତିକି ମୋର ଅଛି ଅଭିଜ୍ଞତା, ମୁଁ ତମକୁ ଶିଖଉଛି ଆଉ। ହୁଁ, ଆମର ଆମର ଏମିତି ହୁଏ, ଆମର, ଆମର ଛତୁ ବବୁ, ଆଗ କାଟିଦବୁ, ଧୋଇଦବୁ, ତାକୁ ଭଲସେ ଚୁପୁଡ଼ି ଦବୁ, ତାକୁ ଆଗେ ଭାଜିଦବୁ। ସୋରିଷ ତେଲେ ଆମର ହୁଏ। ପିଆଜବି-ବେଶୀ ଛତୁ। ହୁଁ, ଭାରିଦବ। ଉଁ, ମୁଁ ଏଇଥରକ କଣ କରିଥିଲନା, ତା ସେ ଛତୁଦେହରେ ରେ ଆଳୁକୁ ଟିକ୍ ଟିକ୍ କରି କାଟିିଦେଲି, ତା ଦେହରେ ଛତୁ ମିଶା ଭାଜି ଦେଇଥିଲି, ମୋର ଏକାଥରେ ଭାଜିହେଇଗ ଛତୁ ଭାଜି ହେଇଗଲା, ଆଳୁ ଭା
ଆଳୁ ବି ଭାଜା ହେଲା, ଟାଇମ ବି ରହିଗଲା ଆପଣଙ୍କର।
ହଁ, ତାପରେ ଉମ୍ ସୋରିଷ, ଆ ଜିରା, ଆଉ ରସୁଣ, କଞ୍ଚାଲଙ୍କା, ପିଆଜ ଆମର ଵଟା ହୁଏ ନା। ମୁଁ କେବେ କେବେ ବାଟିଦିଏ ଆଉ। ହଁ ତାକୁ ଭଲସେ ପୁରା ବତୁରି ରଖିବୁ ତାପରେ କେତଶମ ପରେ ତାକୁ ଗ୍ରାଇଡିଙ୍ଗ୍ କରି ଟାକୁ ଗ୍ରେନ ମାନେ ଭଲସେ ଟିକେ ବାଟି ହୁଏ। ମୁଁ ତ ଗ୍ରାଇଣ୍ଡର ବ୍ୟବହାର କରେନା ମୁଁ ସେଟା ବ୍ୟବହାର କରେ। ଆମେ ସବୁ କୁର୍ତ୍ତୀ ମନିଷ ବ୍ୟବହାର କରୁ। ପ୍ରାକୃତିକ ଜିନିଷ, ସା କଣ କୁହାଯାଏ ଜାନି? ବାସ! କହିଦଉଛି। ହୁଁ ତମର ବଟା ହୁଏ? ତାପରେ, ଆଂ ତେଲ, ଫୁଟଣ ପିଆଜ ଟିକେ ଜାରିବି। ତାପରେ ମସଲା ସବୁ କଷିବି। ଆଉ ଆମର ଚଁ ଆମର କଣ ସେଟା ପଡେ, ମଇସା କଷେଇଲା ପରେ ଛତୁ ପକେଇବି, ଛତୁ ସରି ତା ଟମାଟର ପକେଇବି, ଟ ଅଳ୍ପ ଟମାଟର ପଡେ ତାପରେ, ଛତୁ ଟାକୁ କଷିଲା ପରେ ଛତୁ ଟା ପକେଇବି ତାପରେ, ଲାଷ୍ଟ କୁ ଟିକେ ଆମର ପରେସ୍ କଇଁଆ
ଆମ୍ବୁଲ ବି ପକେଇଲେ ଚଳିବ, ନା ନାଇଁ?
ଲଁ ହଁ, ଆମ୍ବୁଲା ପଖ ଚଳେ ତି କେ, ମୁଁ କଇଁଆ ତ ହଁ, କେବେ ପକେଇନି କିନ୍ତୁ କଇଁଆ ପକାଏ ଆଉ, ଲୁଣ ଟା କହିଆକୁ ଭୁଲି ଯାଇଥିଲି, ଲୁଣ ପଡେ। ହଲଦୀ ପଡିବ। ଜିରା ସବୁ ବାଟିଦିଏ ଆଉ, ଆଉ କିଛି ବେଶୀ ମସଲା ପକାଏନି ଯେହେତୁ ଗୋଟେ ଆମ ଦେଶୀ ଆଇଟମ୍ ଛତୁରେ ହଉଛି।
ଆଜ୍ଞା।
ରବର ଯେତିକି ବି ସିଝିବ ଟିକେ, ପାଣି ଦିଏ, ଟିକେ ସୁଖ ସୁୁଖ ଟାଇପ ରଖେ, ଆଉ କାଠୁ ଆ ନୁହେ କି ପାଣି ଆ ନୁହେଁ, ଟିକେ ମଧ୍ୟମ ଧରଣ ରଖେ।
ଆଜ୍ଞା।
ଆପଣ କେମିତି କଣ ବନାନ୍ତି?
ଆପଣ ଯେମିତି କହିଲେ, ହଁ ଆପଣ ଯେମିତି କହିଲେ ମୁଁ ବି ସେମିତି ବନାଏ।
ଆଚ୍ଛା। ଆଚ୍ଛା ଆପଣ, ଆଚ୍ଛା ଆପଣ ଭଲ ଗୃହିଣୀ ନାଇଁ?
ଆଜ୍ଞା, ମୁଁ ହାଉସ ୱାଇଫ, ପୁରା ଘରର ଗୃହଣୀ।
ସେ ଆପଣ ବହୁତ ଆଂ ହଁ, ଯାହଉ ଆପଣଙ୍କର ଆଉ ଆଉ ଆପଣ ପୁଅ କେମିତି କଣ ଆପଣ ପୁଅକୁ କେମିତି କଣ ଛୋଟୁ ବଡ କଲେ, ଆପଣଙ୍କ ପୁଅର କଣ ରୁ ମାନେ ଡେଲି ରଖିଛନ୍ତି ସକାଳୁ ସଞ୍ଜ ଯାକେ, ସେ କଣ ଖାଏ କଣ ସଞ୍ଜବେଳେ କଣ ଖାଏ ରାତିରେ କଣ ଖାଏ? ଟିକେ ମତେ କହିବେ?
ତାର ଡ଼େଲି ରୁଟିନ ହେଇଗଲା ସି ଏବେ ଛଅ ବର୍ଷର ହେଇଗଲାଣି, ସେ ସ୍କୁଲ ଗଲାଣି, କ୍ଲାସ ଅନ୍ୟ ପଢ଼ୀଲାଣି, ଆଉ ସିଏ ସକାଳୁ ଛଅଟା ରୁ ଯାଉଛି ସ୍କୁଲ ଘରେ ଯାହାବି ବନା ହେଇଥାଏ ଯିଏ ଯାହା ନିଏ ରୁଟି ହଉ, ଭଜା ହଉ, କି ଆଳୁ ପରଟା, ହଉ କି ଉପମା ହଉ, ପିଠା ଭଜା ହଉ, ଯାହା ସେ ଟିଫିନ ନିଏ ସେଥିରୁ ଟିକେ ଖାଇକି ଯାଏ, କାହିଁକିନା ବହୁତ ସକାଳୁ ଯାଉଛି ନା। ଆଉ ସେ ବେଶୀ କିଛି ଖାଉନି, ଆଉ ଟି ନେଇଯାଏ ସେ ସ୍କୁଲ ର ଆସୁ ଆସୁ ତାର ଦିଟା ହେଇଯାଏ। ଛୋଟ ପିଲା ହଁ ଆଉ ଆସିଲେ ଘରେ ତାର ଖରାବେଳେ ଯାହା ଲ ଖରାବେଳ ଖାଦ୍ୟ ବନା ହେଇଥାଏ। ସି ସେଆଉ ଖାଏ ସନ୍ଧ୍ୟା ବେଳକୁ ତାର।
ଯୋଉ ଆମ ଖାଇବା ଭିତରେ ସବୁ କଣ କଣ ପସନ୍ଦ କରେ କୋଉ କୋଉ ତରକାରୀ ଖାଇବାକୁ ପସନ୍ଦ କରେ?
ତାର ଖାଦ୍ୟ ଭିତରେ ଭାତ, ଡାଲି, ଆଳୁ ଭଜା। ଆଉ ନହେଲେ ନାଇଁ ମାଛ ଭଜା ସେ ପରିବା ଭିତରେ କିଛି ଖାଏ ନା ଆଇଁଷ ଭିତରେ ଟିକେ ଆଇଁଷ ଭଲ ପାଏ ମାଛ ହଉ କି ଚିକେନ ହଉ।
ଆଚ୍ଛା।
ସେି ମାଛ ଚିକେନ ଏଇ ଦିଟା ଖାଏ ଆଉ କିଛି ଆଇଷରେ ଖାଏନି ଆଉ ତାର କିନ୍ତୁ ଭାତ ଡାଲି ପାମ୍ପଡ଼ ଆଳୁ ଭଜିଦେଇଦେଲେ ତାର ସେଇଟା ହେଲା ସବୁଠାରୁ ତାର ବେଷ୍ଟ ଖାଦ୍ୟ।
ଆଳୁ ଏବେ ଦେହ ଖରାପ ହଉଛି ନା ଆପଣ ଆଳୁ କେମିତି ଛୁଆଙ୍କୁ ଦଉଛନ୍ତି ଖାଇବା ପାଇଁ।
ଆଉ ସେ କିଛି ପରିବା ଖାଉନି ଛୋଟଟା ବେଳୁ
ଖାଉନି ବୋଲିକି ତ ଖାଇବାକୁ ଦବନି ଆଳୁ କାହିଁକି ଦଉ ମୁଁ ବା
ସେ କୋବି ସେ କୋବି ପରିବା ଭିତରେ କୋବି ଟା ଖାଏ। ଆଉ କିଛି ଖାଉନି ଦେଖାଯିବ ତାକୁ ଚେଷ୍ଟା ଚେଷ୍ଟା କରାହଉଛି ତାକୁ ପରିବା ଦବା ପାଇଁ ଏବେ।
ଆଜ୍ଞା ଏବେ ଚେଷ୍ଟା କରିବେ ଆଉ।
ଆଜ୍ଞା।
ହୁଁ ଯେହେତୁ ଏବେ ଦେହ ଖରାପ ହଉଛି ନା ଆଳୁ ଖାଇଲେ ଦେହ ଖରାପ ହଉଛି ଟିକେ ଦେଖିକି ସବୁିନିଷ ଟିକେ ମିଶେଇ ମାସେଇ ଦେବେ ଆଉ। ଆଚ୍ଛା ଠିକ ଅଛି ଆମେ ତ ବହୁତ ସମୟ ହେଲା କଥା ହେଲେଣି ନାଇଁ କି? ଆମେ ଆଉ କେବେ ପ କଥା ହେବା ଭୁଣି ଆଉ। ଆଉ ତାହେଲେ ରହୁଛି ଆଉ। ରଖନ୍ତୁ ଏବେ ରଖନ୍ତୁ।